ହ୍ୟାଲୋ।
ହାଲୋ।
ହଁ କଣ କରୁଚ?
ହଁ ହାଲୋ ଶୁଭୁଚି?
ହଁ ଶୁଭୁଚି।
ହଁ କୁହ?
କଁ କରୁଚ?
ମୁଁ ଏଇ ବସୁଛି। ତୁମେ କଣ କରୁଚ?
ହୁଁ ମୁଁ ବି ବସିଚି।
ଓହୋ। ଗୋଟେ ମିନିଟ୍ ଲାଇନରେ ରୁହ।
ହଁ ହଁ କୁହ।
ହଁ ଏବେ କୁହ ହଁ କିଏ କହୁଥିଲେ? ଭଲ ଅଛି କିଏ କହୁଥିଲେ ମୁଁ ଜାଣିପାରିଲିନି?
ସୁମନ୍ କହୁଥିଲି।
ଓହୋ ହୋ ଆରେ ସୁମନ କେମିତି ଅଛୁ କେତେ ବର୍ଷ ପରେ ତୋସହିତ କଥା ହଉଚି।
ହଁ ହଁରେ ଭଲ ଅଛି ପ୍ରାୟ ତିନି ଚାରି ବର୍ଷ ପରେ ସମୟ କେମିତି କଟିଗଲା ଜଣା ପଡ଼ିଲାନି।
ସତ କହିଲୁ ସ୍କୁଲ୍ ଦିନ ଗୁଡ଼ିକ ମନେ ପଡ଼ିଗଲା ସେତେବେଳେ ପ୍ରତିଦିନ ଦେଖା ହଉଥିଲା। ଏବେ ଫୋନ କରିବାକୁ ବି ସମୟ ମିଳିନାହିଁ।
ଠିକ୍ କଥା ତୁ କହ ଜୀବନ କେମିତି ଚାଲିଚି?
ଅ ହଁ ଭଲ ଚାଲିଚି ପଢା ଶେଷ କରି ଏବେ ଚାକିରିୀ ପାଇଁ ପ୍ରସ୍ତୁତ ହେଉଚି। ଆଉ ଦେଖିଆ କଣ କୋଉଠି ହେଇଯିବ ଯଦି ରହିଯିବି ଆଉ ତୋର କଣ ଖବର?
ମୁଁ ମୁଁ ମଧ୍ୟ ଭଲ ଚାକିରରି କରିଛି ଆରମ୍ଭରେ ବହୁତ୍ କଷ୍ଟ ହେଉଥିଲା କିନ୍ତୁ ଧୀରେ ଧୀରେ ସବୁ ଠିକ୍ ହେଇଗଲା।
ଓହୋ ଭଲ କଥା ମନେ ଅଛି ସ୍କୁଲରେ ଆମେ ଦୁହେ ସବୁବେଳେ ଶେଷ ବେଞ୍ଚରେ ବସୁଥିଲେ?
ହଁ ଆଉ ଗଣେତ ସାର୍ ଆମକୁ ସବୁବେଳେ ଧରି ପକାଉଥିଲେ ମନ ଅଛିନା ସେକଥାବି?
ହଁ ସେ ସମୟରେ ଅଲଗା ଥିଲା କୌଣସି ଚିନ୍ତା ନଥିଲା କେବଳ ପଢା ଖେଳ ଓ ମଜାମସ୍ତି ଏଇଥିରେ ସମୟ ବିତି ଯାଉଥିଲା।
ହଁ ପରା ଆଜିକାଲି ଦାୟିତ୍ୱ ବଢି ଯାଇଚି ଘର କାମ ଭବିଷ୍ୟତ ସବୁ କଥା ଭାବିବାକୁ ପଡ଼ୁଚି।
ହଁ- ଭଲ ଅଛନ୍ତି ବା ଉଁ ସବୁ କଥା ଭାବିବାକୁ ପଡ଼ୁଛି ତା ସହିତ ଆଉ ବାପା ମାମା ମାନେ ତୋ ବାପା ମା କେମିତି ଅଛନ୍ତି ଅଙ୍କଲ ଆଣ୍ଟି?
ହଁ ଭଲ ଅଛନ୍ତି ବୟସ ବଢୁଚି ତେଣୁ ତାଙ୍କର ଯତ୍ନ ନେବାକୁ ପଡ଼ୁଚି। ଆଉ ତମ ଘରେ ସମସ୍ତେ କେମିତି ଅଛନ୍ତି?
ହଁ ସମସ୍ତେ ବହୁତ୍ ଭଲ ଅଛନ୍ତି ଭଉଣୀର ପଢାପଢି ବି ଚାଲିଚି ଆଉ ବାପା ମା ବି ସମସ୍ତେ ଭଲ ଅଛନ୍ତି ଏବେ।
ଭଲ କଥା ଆଜିକାଲିର ପିଲାମାନେ ଆମ ସମୟ ଠାରୁ ବହୁତ୍ ଆଗରେ ଅଛନ୍ତି।
ହଁ ସତ କଥା ଆମ ବଳେ ଏତେ ଟେକ୍ନୋଲୋଜି ନଥିଲା କିନ୍ତୁ ଏବେ ଟେ ଟେକ୍ନୋଲୋଜି ବହୁତ୍ ବଦଳି ଯାଉଚି ଆଉ ପିଲାମାନେବି ସେଇ ଅନୁସାରେ ନିଜକୁ ପରିବର୍ତ୍ତନ କରୁଚନ୍ତି।
ହଁ ମନେ ଅଛିନା ଆମେ ଖେଳ ବେଳେ କେତେ ଝଗଡ଼ା କରୁଥିଲେ?
ହଁ ଆଉ ଗୋଟେ ଭ ଆଉ ଗୋଟିଏ ମାନେ ଗୋଟେ ଜିନିଷ ପାଇଁ ଯଉ ବଲ୍ ହଉ କି କସ୍କପିଙ୍ଗ ହଉ ତା ପାଇଁ ସମସ୍ତେ ଛନ୍ଦା ଛନ୍ଦି ହୋଇ ହୋଇ ଉଠୁଥିଲେ ପଢୁଥିଲେ ଝଗଡ଼ା ଲାଗୁଥିଲେ
ହଁ ଠିକ୍ କହିଚି ଏବେ ବିଲମାନେ? କ ମାନେ ମୋବାଇଲ ବହୁତ ଉଛନ୍ତି କିନ୍ତୁ ଖେଳାକୁଦା କମ କରୁଛନ୍ତି।
ଠିକ୍ କହିଲୁ ବାହାରେ ଖେଳିବାର ଯୋଉ ମଜା ସେ ଅଲଗା। ମୋବାଇଲରେ ଘରେ ରହିବ ଆଜିକାଲି ତ ବାହାରେ ପିଲାମାନଙ୍କୁ ଖେଳିବାର ଦେଖିବା ବି ବହୁତ ମାନେ ବହୁତ ଅଳ୍ପ ପିଲା ହିଁ ଖେଳୁଛନ୍ତି ଯେ ବାହାରେ ପିଲାମାନଙ୍କୁ ଦେଖା ହିଁ ଦେଖିବାକୁ ମିଳୁନି।
ହଁ ପରା ଠିକ୍ କହିଛୁ, ଆଉ କହ ଭବିଷ୍ୟତ ପାଇଁ କଣ ଯୋଜନା ଅଛି?
ଆହା ସେମିତି କିଛି ବଡ଼ ଯୋଜନା ତ ନାହିଁ ପ୍ରଥମେ ଭ ଭାବିଛି ଯେ ଗୋଟେ ଭଲ ଚାକିରିଟେ କରିବି ତାପରେ ପରିବାରକୁ ଖୁସିରେ ରଖିବି ଏଇଆ ମୋ ଲକ୍ଷ୍ୟ ଆଉ।
ବହୁତ ଭଲ ମୋର ମଧ୍ୟ ସେଇ ଇଚ୍ଛା ମଣିଷ ଯେତେ ସଫଳ ହେଉ ପରିବାର ର ଖୁସି ସବୁଠାରୁ ବଡ ହେଇ ଠାଏ ନା।
ଠିକ୍ କଥା ସାଙ୍ଗ ମାନଙ୍କ ସହି ଯୋଗାଯୋଗ କରି କର ରହିବା ମଧ୍ୟ ଦରକାର ସାଙ୍ଗମାନଙ୍କ ସହିତ ମଝିରେ ମଝିରେ କଥାହବା ତାଙ୍କ ସହିତ ଯୋଗାଯୋଗ କରିକି ରହିବା ପାଇଁ ନିହାତି ଦରକାର।
ହଁ ବା ଆଜି ତୋ ସାଙ୍ଗରେ କଥା ହେଇକି ଯେମିତି ବହୁତ ଭଲ ଲାଗିଲା ସେମିତି ଅନ୍ୟମାନେ ବି କଲ୍ କଲେ ସେମିତି ଦିନେ ଦିନେ ବହୁତ ଭଲ ଲାଗେ।
ହଁ ନିଶ୍ଚୟ ଆଉ ଗୋଟେ ଦିନ ଭିଡିଓ କଲ୍ କରିବା ସବୁ ସାଙ୍ଗମାନେ ଏକାଠି ହୋଇ କଥା ହବା।
ହଁ, ଭଲ ଭାବନା ଠିକ୍ କହିଚୁ।
ହଁ ଆଉ ଆଉ କାହା କାହା ସହିତ କଥା ହେଇଥିଲୁ ସ୍କୁଲ ବେଳର ସାଙ୍ଗ ମାନଙ୍କ ସହିତ
ହଁ ସମସ୍ତଙ୍କ ସାଙ୍ଗରେ ସେମିତି ଆମର ତ ଝିଅପିଲାଙ୍କ ସାଙ୍ଗରେ ଦି ତିନିଜଣଙ୍କ ସାଙ୍ଗରେ ଆଉ କଥା ଖାଇଥିଲି ସେମାନେ ସବୁ ଜବ୍ କଲେଣି କେତେ ଜଣ ପଢା ପଢି କରୁଛନ୍ତି ଆଉ ଟିକେ ଭଲ ଜବ୍ ପାଇଁ। ଜବ୍ କରିକି କିଛି ପଢା ପଢ଼ି କରୁଛନ୍ତି।
ଓହୋ ଭଲ କଥା ଆଉ ତୁ ଘରକୁ କେବେ ଆସିଲୁ?
ଘରକୁ ତ ଏଇ ରଜ ପାଇଁ ଆସିଛି ନା ଏବେ ଆସିଛି କାଲି ଛୁଟି
ଆଉ କୁଆଡେ ବୁଲାବୁଲି କଲୁଣୁ ନା ଖାଲି ଘରେ?
ନାଇଁ ଯାଇନି ରଜରେ ରଜରେ ଯାହା ଅଛି ବୁଲାବୁଲି ଆଉ, ଆଉ ତୋର।
ଓହୋ ମୁଁ ବି ଘରେ ହିଁ ଅଛି। ମୁଁ
ଆଉ ରଜରେ କଣ ବୁଲାବୁଲି ଅଛି ନା ସେମିତି କିଛି ନାହିଁ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ ହ୍ୟାଲୋ।